ହ୍ୟାଲୋ।
ଆଜ୍ଞା ନମସ୍କାର।
ହଁ ଆପଣଙ୍କୁ ନମସ୍କାର ନମସ୍କାର ଆପଣଙ୍କ କଥା ସବୁ ସୁବୁଛି ଠିକ ସେ?
ହଁ ଏବେ ପୁରା ବଢ଼ିଆ ଶୁଭୁଛି।
ହଁଏଥିରେ ନାଁ କଣ ଦେଖଉଚି ଟିକେ ପଢିଲେ?
ହଁ ଭଗବାନ ଜାଣିଛନ୍ତି ଆପଣ ଯୋଉ ଭଗବାନ ଭାଙ୍ଗ ପିଅନ୍ତି।
ଆଜ୍ଞା ଆଜ୍ଞା ଓହୋ ଶିବ ଶିବ ହଁ।
ମନା କରି ନାମ ନିଆଯାଏନି ମୁଁ ସେଥିପାଇଁ କହିଲି ଆପଣ କଣ ବୁଝିପାରୁନାହାନ୍ତି ମୋ
ନା। ନାଇଁ ନାଇଁ ଠିକ୍ ଅଛି ଆମର କିଛି ଅସୁବିଧା ନାହିଁ ଆମେ ନାଁ ବି ନେଇପାରୁଛୁ ହଁ।
ମୁଁ ଛନ୍ତି ଯେ ମତେ କହିଲେ କି ନନେଲେ ଭଲ ହବ ମୋର ମିତ୍ର କହିଲେ ମହିଳା ମିତ୍ର ଜଣକ
ନାଇଁ ନାଇଁ ସେ ଆପଣଙ୍କୁ ଭୁଲ ମିତ୍ର ତଥ୍ୟ ଦେଇଛନ୍ତି କିଛି ଅସୁବିଧା ନାଇଁ। ଆ ପରେତ ଆହୁରି କିଛି କହିଦେଇଚୁ ଆମର ଠିକ ଠାକ ହେଇଯାଇଚି।
ଓହ ଆପଣଙ୍କର ସେ ଆର ନମ୍ବରରେ ବୋଧେ କିଛି ଅସୁବିଧା ଥିଲା।
ହଁ ସେଥିରେ ଆମର କିଏ ସରିର ମାପ ଉପରେ ଆସିଲାନି ତ। ନା ଆମର ଟିକେ ଅସୁବିଧା ହେଇଯାଏ ସେଥେରେ ଏଇଗୁ ଟିକେ ହଁ କଷ୍ଟ ହଉଛି ଟିକେ ନାକୁ ତାକୁ ଆଉ ହ ତେଣୁ ଆପଣ କେମିତି ଅଛନ୍ତି ଆପଣଙ୍କ ଦେହ ସବୁ କେମିତି ଅଛି ଠିକଠାକ୍ ଅଛି ଟୀ?
ଆଜ୍ଞା ଠିକ୍ ଅଛି।
ଆଜ୍ଞା ଆପଣ ଏପର୍ଯ୍ୟନ୍ତ ଶୋଇନାହାଁନ୍ତି?
ମୁଁ ତ କହିଲୀ ବା ଆପଣଙ୍କୁ ମୁଁ ଗୋଟେ ଦିଟା ବେଳକୁ ଶୁଏ।
ନାଇଁ ମୁଁ କହିପାରିବି ଆଉ ଗୋଟେ ଦିଟା ଶୋଇଲେ ଆପଣ। ଉଠୁଛନ୍ତି ତାହେଲେ ସକାଳେ ସାତଟା ବେଳକୁ ଉଠୁଛନ୍ତି। ଆପଣ ନିଦ ଭାଙ୍ଗି ଯାଉଛି ସାତଟା ବେଳକୁ ସାତଟା ଆଠଟା ବେଳକୁ ନିଦ ଭାଙ୍ଗି ଯାଉଛି? ହଁ।
ଆପଣ ତ ଜାଣିନାହାନ୍ତି ମୁଁ ଏବେ ସିନା ଟିକେ ଲେଟ ରେ ଉଠୁଛି ୟା ପୂର୍ବରୁ। ମୁଁ ରାତି ଦିଟାରେ ଶୋଇକି ସକାଳ ଛଅଟାରୁ ଉଠୁଥିଲି ସାଢେ ଛଅଟାରେ।
ଓହୋ। ଓହୋ ସେଇଥିପାଇଁ ଏମିତି ଜଣା ପଡୁଥିଲା ଆଉ ହଁ ହଁ ନାଇଁ ନାଇଁ ଆମେ ଯ ଆପଣ ରାତି ଦିଟାରେ ଶୋଇବୁ। ନାଇଁ ନାଇଁ ଟିକେ ଦୁର୍ବଳ ଜଣା ପଡୁଥିଲେ ଆପଣ ମଝିରେ ହଁ ନାଇ। ଆଜ୍ଞା ଆମେ ଯଦି ରାତି ଦିଟାରେ ଶୋଇବୁ ତାହେଲେ ସକାଳ ଦଶଟା ନହେଲେ ଆମ ନିଦ ଭାଙ୍ଗେନି। ନାଇଁ ମୁଁ କେବେ ହୁଏତ ରାତି ଦିଟାରେ ଶୁଏନି ନାଇଁ ନାଇଁ। ମୁଁ ସଦାବେଳେ ସେଇ ସାଢେ ଏଗାରଟା। ନାଇଁ ନାଇଁ ମୋର କିଛି ଠିକ ଠିକଣା ନାଇଁ ଆଗରୁ ମୁଁ ଶୋଇ ପଡୁଥିଲି ଦଶଟା ହେଲା ମାନେ ମୋ ଆଖି ସେତେବେଳେ। ହେଇଯାଏ ଏବେ ଟିକେ ମୋବାଇଲ ଅଭ୍ୟାସଗତ ହେଇଯାଇଛି ତ। ସେଇଥିପାଇଁ ପାଇଁ ଟିକେ ଲେଟ୍ ହଉଛି ବାରଟା ହେଇଯାଉଛି ସାଢେ ବାରଟା ହେଇଯାଉଛି ଏମିତି ଶୋଉଛି ଆଉ।
ହଉ ହଉ ଆପଣଙ୍କୁ ମହିଳା ମିତ୍ର ମିଳିଯାଇନାହାନ୍ତି ତ।
ନା ନା ଆମର ସେ ସବୁ କିଛି ଟେନସନ ନୁହଁ।
କି ରଖିଥିବେ ଆପ ଉଁ ଆପଣ କହୁଥିବେ କି ମୁଁ କହିଲେ ନଜର ଲାଗିଯିବ ସେଥିପାଇଁ କହୁନାହାନ୍ତି ଆପଣ।
ଏ ନାଇଁ ନାଇଁ ଆମର ସେ ସବୁ ସିଷ୍ଟମ କିଛି ନାହିଁ ଆପଣ ଜାଣିଥିବେ ବୋଧେ ଭଲସେ। ମୋର ସବୁ ସିଷ୍ଟମ୍ କିଛି ନାହିଁ।
ହଁ ସେ ସେଆ ଉ ଆପଣଙ୍କର ସିଷ୍ଟମ ଟା ଭାଙ୍ଗି ଯାଇଛି ସ୍କୁଲ ବେଳେ ମୁଁ ଜାଣିଛି।
ନାଇଁ ନାଇଁ ସେଇଟା ସ୍କୁଲ ବେଳେ ସେଟା। ଏଟା ମୁହଁ ଥିଲା ଆପଣ ବୋଧେ ଆପଣ ଅଙ୍ଗେ ନିଭେଇ ଥିବେ ସ୍କୁଲ ବେଳେ ବି। ହଁ ସେଟା ସ୍କୁଲ ବେଳେ ଯୋଉଟା ହୁଏ ସେଟା। ପା କିଛି ନଥାଏ ସେଗୁଡା କିଛି ନଥାଏ। ଏଇଟା ବସ ଖାଲି ଗୋଟେ ଆଟ୍ରାକ୍ସନ ଥାଏ ଯାହାକି ଆକର୍ଷଣ ଆକର୍ଷଣ ଥାଏ। ହଁ ଆଉ କିଛି ନଥାଏ ତା ବ୍ୟତୀତ ହଁ ଏକଦମ। ଠିକ୍ କଥା କହିଲେ ଆପଣ ଭୁଲ ଥାଏ ସେଇଟା ତାପରେ ଆମେ ବଡ ହେଲେ ଆମେ ଜାଣି ଯାଉ କି ସେଟା ଆମର ଭୁଲ ଥିଲା ଗୋଟେ ଛୋଟବେଳର।
ଆଜ୍ଞା ଆଜ୍ଞା ଠିକ କଥା କହୁଛନ୍ତି ଆପଣ ମୁଁ ବି ଆପଣଙ୍କ କଥାରେ ସହମତି ପ୍ରକାଶ କରୁଅଛି।
ଆଜ୍ଞା ଆଜ୍ଞା। ଆପଣ ଯୁକ୍ତ ଦୁଇ ରେ ତାହେଲେ ଆପଣ ସ୍କୁଲ ରେ ଆଉଥରେ ପାଇଁ ବୁ କ ଆଜ୍ଞା ଆପଣ ଯୁକ୍ତ ଦୁଇରେ କାହିଁକି ଭୁଲ କରିଥିଲେ ତାହେଲେ ଆଉଥରେ?
ମୁଁ ଟିକେ ମୋହ ମାୟାରେ ଅ ପସି ଯାଇଥିଲି ଆପଣଙ୍କ ଘରେ। ଭୁଲ ଭୁଲ ଭୁଲ ବହୁତ ବଡ ଭୁଲ ଥିଲା ସେଟା।
ହଁ ଆପଣ ଏବେ ଅନୁତାପ କରୁଛନ୍ତି। ଆଜ୍ଞା ଆଜ୍ଞା ନାଇ ଆପଣ। ହଁ ହଁ ନାଇ ଆପଣ ଫେରି ଯିବାକୁ ଚାହୁଁଛନ୍ତି କି ଆପଣ ଯୁକ୍ତ ଦୁଇ ଦିନକୁ?
ନାଇଁ ଯୁକ୍ତ ଦୁଇ ଦିନ ତ ଭଲ ଥିଲା କିନ୍ତୁ ଯାହା କହିବେ ଆପଣ ଭଲ। ଥିଲା କିନ୍ତୁ ମାନେ ସେଇ ଦୁ ମାନେ ଆପଣ। ଆପଣ ତ ଅସୁବିଧାଟି ଜାଣିଛନ୍ତି କଣ ଅସୁବିଧା ହଉଥିଲା ଆପଣଙ୍କୁ ମୁଁ କହିଥିଲି ଥରେ। ବୋଧେ ହୁଏ ଏଇ ଯୁକ୍ତ ଦୁଇ ବେଳେ।
ଓହୋ ନାଇଁ ମୋର ଏତେ ମନେ ନାହିଁ କି ମୋର ଜାଣି ନାହିଁ ସତ କଥା କହିବାକୁ ଗଲେ ମୋର ମନେ ନାହିଁ। କ ହେ
ଆରେ ଆପଣଙ୍କୁ କହିନଥିଲି। ଟିକେ ଛୁଆ ଭଳିଆ ମାନେ ହୁଅନ୍ତି ଆମର ମିତ୍ର ବନ୍ଧୁ ମିତ୍ର।
ଓହୋ ହେଇଥିବ ହେଇଥିବ ନାଇ ଖାଲି ଛୁଆ ହେଲେ ତ କିଛି ହ ହ ନାଇଁ ନା ଛୁଆ ଭଳିଆ ହେଲେ ତ କିଛି ହବ ନାହିଁ ଆଉ ଅଲଗା କିଛି କାରଣ ହୋଇଥାଇପାରେ ମୁଁ ଜାଣି ନାହିଁ।
ନାଇଁ ନାଇଁ ସେ ଛୁଆ ମାନେ ମୁଁ ଭାବିଦିଏ କି ହଁ ଛୁଆ ଟା କିଛି ବି କହିଦଉଛି କିନ୍ତୁ। ମାନେ ଯେହେତୁ ସେ ମୋ ଠାରୁ ବୟସରେ ଗୋଟେ ବର୍ଷ ସଥାନ ଥିଲେ ସେ ମାନେ ସତର ଛୁଆ ଭଳିଆ ହିଁ ହଉଥିଲେ।
ନାଇଁ ନାଇଁ ଆପଣ ବୋଧେ ତାଙ୍କୁ ଜାଣିନାହାନ୍ତି ଭଲସେ। ନା ଆପଣ ମୋଠୁ ଆଉ ଗଟେ ଭଲସ ଜାଣିଥିବେପଣ ମୁଁ କିଛି କହିପାରିବି ନା।
ସେଇଆ କଥା ମାନେ ମିତ୍ର ହିସାବରେ ସେ ଆପଣ ତାଙ୍କ ଠାରୁ ଭଲ ମିତ୍ର। ପାଇବେ ନାହିଁ।
ଆଜ୍ଞା ଆଜ୍ଞା ନାଇଁ ନାଇଁ ମୁଁ ଜାଣିଛି ଆପଣ ନାଇଁ ନାଇଁ ବନ୍ଧୁତା ହିସାବରେ ଆମେ ଜାଣିଛୁ ସେ କୋଉ ଭଳିଆ ପିଲା ଆମେ ବି ବହୁତ ମିଶିଛୁ ଆଉ ତାଙ୍କ ସହିତ ଜାଣିଛୁ। ଆଜ୍ଞା।
ସେମିତି ସବୁ ତାଙ୍କର ବହୁତ ଭଲ ସେମିତି ତାଙ୍କର ମାନେ କଣ କହିଲେ ଅ ମାନେ ଗୋଟେ ଜିନିଷ ଯୋଉଁଟା ଭଲ ଲାଗେ ତାଙ୍କୁ ସେଟ ଗୋଟେ ଜିନିଷ ଭଲ ଲାଗେ ସେ ଅଲଗା ଜିନିଷ ଆଡେ ଦେଖ ରଖନ୍ତିନିତି ସେଇଟା ମୋତେ ତାଙ୍କର ବହୁତ ଭଲ ଲାଗେ।
ଆଜ୍ଞା ଆଜ୍ଞା ଏକଦମ ଠିକ କଥା କହିଲ।
ହଁ ସେଇ ଜିନିଷଟା ଯୋଉଠ କି ଯୋଉଟା କି। ତାଙ୍କ ଅଲଗା ସାଙ୍ଗ ପାଖରେ ଯୋଉଟା କି ନାହିଁ ଅବଶ୍ୟ
ଆପଣ କାହା କଥା କହୁଛନ୍ତି କହିଲେ?
ଆପଣଙ୍କର ବି ଯୋଉ ମିତ୍ର ଥିଲେ ଆମ ସହିତ ଯିଏ ବୁଲାବୁଲି କରିଥିଲେ ଆଉ ଗୋଟେ ମିତ୍ର।
ଅ ମହିଳା ମିତ୍ର କି?
ପୁରୁଷ ମିତ୍ର ଯୋଉ
ଆଜ୍ଞା ଆଜ୍ଞା ଆମର
ତାଙ୍କ ଗୁଣଟ ଆ ଆଜ୍ଞା ଆଜ୍ଞା।
ଓହୋ ଆପଣ ସେ କଥା କହୁଛନ୍ତି ହଁ ତାଙ୍କ କଥା ମୁଁ ଟିକେ ଭୁଲି ଯାଇଥିଲି। ଆଜ୍ଞା।
ଆପଣ ଆଉ ମିଶୁନାହାନ୍ତି କି ତାଙ୍କ ସହିତ ମୁଁ ତ ଆପଣଙ୍କୁ ଦେଖୁନାହିଁ ତାଙ୍କ ସହିତ କୌଣସି ଫଟ ଭଟ ରେ?
ନାଇଁ ଆମେ କଣ ସିଏ ତାଙ୍କ ବାଟରେ ଆମେ ଆମ ବାଟରେ ଆମେ ଅଲଗା ପିଲା ତାଙ୍କର ଅଲଗା ପିଲା। ତାଙ୍କର ଅଲଗା ଗୋଷ୍ଠୀ ଆମର ଅଲଗା ଗୋଷ୍ଠୀ ସିଏ ତ ଏଠି ରହୁନାହାନ୍ତି ଏଠି ଆସିଲେ ଆପଣଙ୍କ ପୁରୁଣା ପୁରୁଷ ମି ତ୍ର ଙ୍କ ସହିତ ଟିକେ ବୁଲାବୁଲି କରନ୍ତି। ଆମେ କେମିତି କେତେବେଳେ ଏମିତି ଦେଖାହେଲେ। ହଁ ଅକାଳ ବାଟରେ କେମିତି ଦେଖା ହେଇଗଲେ ଟିକେ ମିଶାମିଶି ନହେଲେ ନାହିଁ।
ଓହୋ ଆପଣ ହଁ କିନ୍ତୁ ଆପଣ ଏ ତେ ମିଶୁନାହାନ୍ତି ଆଉ ସିଏ ତାଙ୍କର ଟିକେ ଘନିଷ୍ଟ ମିତ୍ର ଆପଣଙ୍କ ଟିକେ କମ୍ ଘନିଷ୍ଟ ମିତ୍ର ଆଉ।
ହଁ ହଁ ସେଇଭଳିଆ ଭାବି ନିଅନ୍ତୁ ଆଉ ଆପଣଙ୍କ ଭିତରେ ବି ସେମିତି ହଉଥିବ। ଆପଣ ଜଣକ ସହିତ ଟିକେ ଭଲସେ ମିଶୁଥିବେ ଆଉ ଜଣ ସହିତ ମିଶୁଥିବେ ବଟ ଏତେ ଭଲସେ ନୁହଁ ଆଉ।
ଆଜ୍ଞା ଆଜ୍ଞା ମୁଁ ସେଇ ଦି ଜଣଙ୍କ ସହିତ ବି ଆଉ ମିଶୁ ନାହିଁ ଯୋଉ ଆମର ସେ ଯୋଉ ମହିଳା ମି ମିତ୍ର ବି ଆମ ସହିତ ଯିଏ ବୁଲୁ ଥିଲେ ଆଉ ତାଙ୍କ ସହିତ ତମର ସେ ପୁରୁଷ ମିତ୍ର ଦି ଜଣଙ୍କ ସହିତ ଏତେ ମିଶୁ ନାହିଁ।
ଯିଏ ଆମେ ତ ଆମେ ଦେଖୁ ପିଲାଦିନୁ ଜାଣିଛୁ। ଏବେ ଟିକେ ଅବଶ୍ୟ ବହୁତ ପରିବର୍ତ୍ତନ ହେଇଯାଇଛନ୍ତି। ହଁ ମୁଁ କିଛି କହିପାରିବିନି ତାଙ୍କ ବିଷୟରେ।
ସିଏ ବହୁତ ପରିବର୍ତ୍ତନ ହେଇଯାଇଛନ୍ତି ସିଏ ନିଜ ଦୁନିଆରେ ରହୁଛନ୍ତି ମୁଁ ଜାଣିପାରୁଛି।
ଆଜ୍ଞା ଆଜ୍ଞା। ସେ ତାଙ୍କର ଭବିଷ୍ୟତ ବି ବର୍ବାଦ କରିସାରିଲେଣି ଆପଣ ଜାଣିଥିବେ ବୋଧ ହୁଏ। ହଁ।
ଓ ହୋ ଭବିଷ୍ୟତ ତ ବର୍ବାଦ ସେଇ ଦିନଠୁ କଲେଣି ଯୋଉଁ ଦିନଠୁ ସେ ତାଙ୍କ ଆମ ତମର ସେଇ ଯୋଉଁ ବନ୍ଧୁ ସହିତ ବନ୍ଧୁ ରଖିଛନ୍ତି ସେବେଠୁ କିନ୍ତୁ ଆଉ କଣ କରିଛନ୍ତି ମୁଁ ଜାଣିିନାହିଁ। ପାଠ ଫାଠ ଛାଡିଦେଲେ ନା କଣ ସେ ମିତ୍ର।
ନାଇଁ ପାଠ ଛାଡୁନାହାନ୍ତି ଟିକେ ଅବାଟକୁ ପର୍ଯ୍ୟନ୍ତ ସେଇଭଳିଆ ଭାବିନିଅନ୍ତୁ। ପାଠ ଟା ଟିକେ କହିବାକୁ ଗଲେ ହଉନାହିଁ ଟୋଟାଲି ଆଉ।
ଆଜ୍ଞା ସେଇ ଜିନିଷ ଟା କଲେ ତ ବହୁତ ଖରାପ ଆଉ ଆପଣ ଆପଣଙ୍କର ସେ ଯୋଉ ପୁରୁଷ ମିତ୍ର ସିଏ ପରା କଣ ଗୋଟେ? ଅ ଯୋଉ କଣଗୋଟେ ଆମର। ଅ ସୈନିକ ର ଯୋଉ ଇଏରେ ପଢ଼ାପଢ଼ି କରୁଥିଲେ ମୁଁ ଶୁଣିି
ହଁ ହଁ ଏକାଡେମୀ। ହଁ ଗୋଟେ ଯାଇଥିଲେ ଗୋଟେ ସଂଗଠନକୁୁ ହଁ ସେ ତାଙ୍କର ସେମିତି ସେ ନିଜ ଇଚ୍ଛାରେ ଯାଇଥିଲେ ଯାହା ମତେ ଜଣା ପଡୁନାହିଁ ସେ ପର ଅନ୍ୟ ଜଣଙ୍କୁ ଦେଖିକି ଉତ୍ସାହିତ ହୋଇ ଯାଇଥିଲେ କିନ୍ତୁ ସେ ଯାହାକୁ ଉତ୍ସାହିତ ହୋଇ ଯାଇଥିଲେ ଦେ ଖିକିି ସେ ସହି ନ ପରି ପଳେଇଆଇଲେ ଏଣୁ ଇଏ ବାଧ୍ୟ ହୋଇ ସେଠି ରହିବାକୁ ବାଧ୍ୟ ହେଲେ। ହଁ ଗୋଟେ ସେ ଜଣେ ମହିଳା ମିତ୍ର ଅଛନ୍ତି ତାଙ୍କର ସେ ଯାହାକ ତାକୁ ନୁଙ୍ଗୁଡ଼ଉଥିଲେ କହିବାକୁ ଗଲେ ଗୋଟେ ପ୍ରକାର ଭୁଲ ହବ ନାହିଁ ହଁ ତାଙ୍କୁ ସିଏ ବି ସେଠି ଯାଉଥିଲେ। ହଁ ଟ୍ରେନିଂ ନବା ପାଇଁ ସିଏ ଆଉ କଷ୍ଟ ସଇପାରିଲେନି ଭୋର ଚାରିଟା ରୁ ଉଠ। ହ ଛ ଦି ଘଣ୍ଟା ଏକ୍ସରସାଇଜ କର ପୁଣୀ କ୍ଲାସ୍ ଯାଅ କ୍ଲାସ୍ କର ହଁ।
ମୁଁ ସିଏ ସବୁ ପଇସା ଦେଇନଥିଲି କିନ୍ତୁ ଆପଣଙ୍କ ଯୋଉ ପୁରୁଷ ମିତ୍ର ସିଏ ପଇସା ଦେଇ ଦେଇ ଛନ୍ତି ତ ସିଏ ଆଉ ଫେରିବାର ବାଟ ନାହିଁ।
ବାଟ ନାଇଁ ଫେରିବାର ବାଧ୍ୟ ହେଇକି ରହିବାକୁ ପଡିଲା ହଁ ସେ ଟିକେ
ଆଜ୍ଞା ମୁଁ ମୁଁ ସେଇଟା ଭାବୁଛି କିନ୍ତୁ ଆପ କିନ୍ତୁ ମୋର ସେ ଯୋଉ ଛୁଆ ବେଳର ଯୋଉ ସାଙ୍ଗ ମହିଳା ମିତ୍ର ସିଏ କଣ ଏଇ ସବୁ ବୁଝି ପାରୁନାହାନ୍ତି ତାଙ୍କ ଆଖିରେ କଣ ମାନେ ଅନ୍ଧ ପୁ
ନାଇଁ ନାଇଁ ଆପଣ ଯୋଉ ଆମର ଯୋଉ ପୁରୁଷ ମିତ୍ର ସେ ଟିକେ ତାଙ୍କର ଟିକେ ନାଳାଂଶ ବହୁତ ଥାଏ। ତେଣୁ ସେ ତାକୁ ଭଉଣୀ ଭଉଣୀ କହି ଟିକେ ଆଖି ଆଗରେ ତାର କଳାପଟି ବାନ୍ଧି ଦେଇଛନ୍ତି ତ। ସେ ଜାଣି ନପାରନ୍ତି ଆଉ ହଁ ଜାଣିଥିଲି ବି କିଛି କହିଁପାରିବେନି।
ନାଇଁ ଶୁଣୁନାହାନ୍ତି ବିଶ୍ୱାସ ହଁ ମାନେ ବିଶ୍ଵାସ କରୁନାହାନ୍ତି ମୁଁ ନିଜେ ଯେତେବେଳେ ତାଙ୍କ ସହିତ ମିଶୁଥିଲି ମାନେ ଆ ଆପଣ ଆମେ ତ ଆପଣ ତ ଆମ ମାନଙ୍କ ଠାରୁ ଟିକେ ଅଧିକ ହିଁ ଆଗୁଆ ଟିକେ ଅଲଗା ହେଇକି ରହିଲେ। ବୁଝିପାରୁଛନ୍ତି ତାପରେ ବି ଆମେ ମିଶୁଥିଲୁ ତ କିନ୍ତୁ ମୁଁ ମାନେ ଶୁଣିଥିଲି ମାନେ ଥରେ ରାଗି ଯାଇଥିଲେ ମାନେ ମାନେ ଆ ପଣଙ୍କର ଯୋଉ ପୁରୁଷ ମିତ୍ର ରାଗି ଯାଇଥିଲେ ମାନେ କିନ୍ତୁ ତାଙ୍କର ସେ ଯୋଉ ଆପଣଙ୍କର ଛୋଟ ବେଳ ମହିଳା ମିତ୍ରଙ୍କ କଥା ନ ଶୁଣିକି ମାନେ ତାଙ୍କର ସେ ଯୋଉ ଭଉଣୀ ତା ଙ୍କ କଥାରେ ଶୁଣିକି ଭାଇ ତାଙ୍କୁ ସରି କହୁଛନ୍ତି ଗୋଟେ ଭୁଲ କଲେ ସେ ତାଙ୍କୁ ସରି କହିବେ କ୍ଷମା ମାଗିବେ କିନ୍ତୁ ଆପଣଙ୍କର ଯୋଉ ଛୋଟ ବେଳର ମହିଳା ମିତ୍ର ତାଙ୍କୁ ମାଗିବେ।
ହୁଁ ଆ ସିଏ ସେଇଟା ଭୁଲ ହେଲା।
ମୁଁ ବା ତାଙ୍କୁ ଆପଣଙ୍କ ମହିଳା ମି ତ୍ର ଙ୍କୁ ବିଶ୍ୱାସ କରନ୍ତୁ ବହୁତ ବୁଝେଇଛି ଆପଣଙ୍କର ସେ ଯୋଉ ଛୋଟ ବେଳର ମହିଳା ମୀ ତ୍ର ତାଙ୍କୁ ବହୁତ ବୁଝେଇଥିଲି କି ଦେଖନ୍ତୁ ମୁଁ କହିଥିଲି ତାଙ୍କୁ କି ତମେ ଯୋଉ ଭୁଲ କରୁଛ ସେଇ ଭୁଲ ଟା ମୁଁ ଛୋଟ ବେଳେ କରିଥିଲି ସ୍କୁଲ ରେ ବିଦ୍ୟାଳୟରେ ଆଉ ଆପଣ ସେ ଭୁଲ୍
ହଁ ବିଦ୍ୟାଳୟରେ ସେମିତି ନାଇଁ ନାଇଁ ବିଦ୍ୟାଳୟରେ ସେମିତି ଭୁଲ ସମ ବହୁତ ସାରା ଛାତ୍ର କରିଛନ୍ତି ଜୀବନରେ ଛାତ୍ରଛାତ୍ରୀ କରିଛନ୍ତି। ସେଇଟାକୁ ଛାଡ଼ିକି ଆଗକୁ ଯିବାର ଅଛି ହଁ।
ଆଜ୍ଞା କିନ୍ତୁ ସିଏ ସେଇ ଜିନିଷରୁ ଆଜି ଯାଏଁ ବାହାରି ହିଁ ପାରୁନାହାନ୍ତି ଆପଣଙ୍କର ମହିଳା ମିତ୍ର ମୁଁ ତାଙ୍କୁ ବୁଝେଇଲି। ଆଉ ଏବେ ତ ମିଶୁନି ଆଉ କଣ ବୁଝେଇବି ତାଙ୍କୁ।
ଚେଷ୍ଟା କରିଛି ସେ ବୁଝି ନାହାନ୍ତି ଆଉ କଣ କରିବା। ହଉ ଠିକ୍ ଅଛି ମୁଁ ରଖୁଛି ଆପଣ ଯଦି ବ୍ୟସ୍ତ ଅଛନ୍ତି ଫା ଙ୍କା ଥିବେ ଆପଣ ଆଉ ଥରେ କଲ୍ କରିପାରିବେ ହଁ ହଁ ଠିକ୍ ଅଛି।
ନା ଆପଣ ରଖିବେ କିଏ କରିଥିଲେ?
ନାଇଁ ନାଇଁ ଆପଣ କ